ହଲୋ।
ଆଜ୍ଞା ନମସ୍କାର।
ନମସ୍କାର କଣ କରୁଚନ୍ତି?
ହୁଁ ରୋଷେଇ କରୁଚି। ଆପଣ କଣ କରୁଚନ୍ତି?
ଏଠି କଣ ରୋଷେଇ ଏତେ ଡେରି?
ହଁ ଟିକେ କାମ ଥିଲା ତ ବାହାରକୁ ପଳେଇଥିଲି କଲେଜ କୁ ଆଉ।
ମେସ ରେ ଅଛନ୍ତି ବୋଧେ?
ଆଜ୍ଞା।
ଅ ହୋ ଆଉ କଣ କୁହନ୍ତୁ?
କଣ କରୁଚନ୍ତି ଆପଣ?
ଏଇ ଖାଇ ପିଇକି ଗଡୁଥିଲୁ ଆଉ।
କଣ ଖାଇଚନ୍ତି?
ଭାତ ଡାଲି ଟମାଟ ଖଟ ଟା ଛତୁ ଆମ୍ବ ମିକ୍ସଚର ସେତିକି।
ଆଛା କଣ କରନ୍ତି ଆପଣ?
ହାଉସ୍ୱାଇଫ୍।
ଓ ମରିଡ ତାହାଲେ?
ହଁ ହଁ। ଆଉ କଣ କୁହ? କଣ ରୋଷେଇ ଚାଲିଚି!
ହଁ ଭାତ ଡାଲି ଛୁଇ ଆଳୁ ଭଜା।
ଉଁ ହୁଁ।
ଆଉ କଣ ପଢୁଛନ୍ତି?
ମୁଁ ଏବେ ଗ୍ରାଜୁଏସନ୍ ସାରକି ଅଛିି ଆଉ।
ଗ୍ରାଜୁଏସନ୍ ସାରକି
ଅଛି କମ୍ପିଟେଟିଭ ପାଇଁ ପଡୁଚି।
ହୁଁ ହୁଁ ଆଉ କୋଉଠି ପଢୁଛନ୍ତି?
ମୁଁ ଏଇ କଟକରେ ପଢୁଥିଲି।
ଓ ହୋ।
ହୁଁ ଆପଣ କଣ ପଡିିଛନ୍ତି?
ମୁଁ ଗ୍ରାଜୁଏନ୍ସନ୍ ସରିଲା ପରେ ମ୍ୟାରେଜ ସରିଚି ଆଉ।
ଉଁ ଏତେ ଶୀଘ୍ର କାଇଁ ମ୍ୟାରେଜ କଲ?
କରିଦେଲେ ଘର ଲୋକ।
ଆପଣଙ୍କର ପଢିବାରେ ମାନେ କିଛି ଆଗ୍ରହ ନଥିଲା।
ଥିଲା ତ ହେଲେ ସୁବିଧା ବେଶି ଦୂର ଥିଲା ତ ମନା କଲେ ରହିଗଲି ଆଉ।
ଆଚ୍ଛା। ଆପଣଙ୍କର କଣ ରଥଯାତ୍ରା ପ୍ଲାନିଂ କଣ ଅଛି?
ରଥଯାତ୍ରା ଗାଁ ରେ ହୋଉଚି ରଥଯାତ୍ରା ସେଇଠିକି ଯିବୁ ଆଉ ପୁରି ତ ଯାଇହବନି।
ତମକୁ ଜଣେଇ ହବନି।
କଣ କହିଲେ?
କାହିଁକି ଯାଇ ହବନି?
ସେ ନେଇ ଛୋଟ ଛୁଆଙ୍କୁ ନେଇକି ଯାଇହବନି।
ଆଛା କେତେ ବର୍ଷର?
ଏଇ ଜଣେ ଆଠ ବର୍ଷ ଜଣେ ଚାରି ବର୍ଷ।
ଆଉ କଣ କୁହ?
ସିଏ ଜବ କରିଚନ୍ତି।
ହ ଆଚ୍ଛା ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
କିଏ କିଏ ଅଛନ୍ତି ଘରେ ସବୁ।
ଶାଶୁ ଶଶୁର ଦେଢୁସର ଯା ପୁତୁରା ଝିଆରି ସମସ୍ତେ ଆଉ। ଆଉ କଣ କୁହନ୍ତୁ?
ଆଉ କଣ ଭଲ ରୋଷେଇ ଜାଣିଛନ୍ତି କୁହନ୍ତୁ?
ଭଲ ରୋଷେଇ ଏଠି ଛୁଆ କୁହନ୍ତି। ବିରିୟାନୀ କଲେ ଭଲ ଲାଗେ ନ ସାଧା ଉପରେ
ବିରିୟାନୀ ମାନେ ସାଧା ହୋଉଚି ଆଇଁଷ କଣ କରନ୍ତି?
ଆଇଁଷ ବିରିୟାନୀ ଆଇଁଷ ନହେଲେ ମାଛ ମସଲା ଭାଜା। ସାଧାରେ ଛତୁ ପୋଡା ନହେଲେ ଚିକେନ ପୋଡା ଏମିତି ଆଉ।
ମାଛ ଘାଣ୍ଟା ଜାଣିଚନ୍ତି?
କଣ?
ମାଛ ଘାଣ୍ଟ।
ମାଛ ଘାଣ୍ଟା ଆମ ଦେଇ ଭଲ କରନ୍ତି। ସିଏ ରୋଷେଇ କରନ୍ତି। ମୁଁ କୋଉଦିନ କରେନି
ହଁ ତାର ଜାଣିଚନ୍ତି କେମିତି କଣ ହୁଏ?
ନାଁ ମୁଁ ତ କରେନି କୋଉ ଦିନ ସିଏ ହିଁ କର ସେ ସବୁବେଳେ ଯେତେବେଳେ ମାଛ ଘାଣ୍ଟ ହୁଏ ସିଏ ହିଁ କରନ୍ତି।
ହଁ ବିରିୟାନୀ ଟା ଆପଣ କେମିତି କଣ କରନ୍ତି ମତେ ଟିକେ
ବିରିୟାନୀ ଫାଷ୍ଟ ଧର ଚାଉଳକୁ ରାନ୍ଧି ଦିଆହୁଏ।
ହୁଁ।
ସେଥିରେ ତେଲ, ମସଲା, ଗରମ ମସଲା, ଗୋଟା ଗରମ ମସଲା ସବୁ ପଡ଼ିଥାଏ। ତାପରେ ବାତକୁ ଧର ଛାଣି ସାରିଲା ପରେ ଯୋଉ ଚିକେନ ସବୁ କଟା ହେଇଥିବ ଦହି ଧଣିଆ ପତ୍ର, ଆଉ ପିଆଜ, ରସୁଣ କଟା ପିଆଜ ଅଦା ରସୁଣ ପେଷ୍ଟ ଆଉ ଅ ଅନ୍ୟାନ୍ୟ ମସଲା ସବୁ ଯେଉଁ ଦହି ପକେଇକି ମ୍ୟାରିନେଟ୍ କରିକି ରଖା ହୋଇଥିବ ତାକୁ ରଖିଲା ପରେ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
ଆମେ କେହି ନାହାନ୍ତି । ତା ପରେ କିଛି ସମୟ ରଖାଇଥିବ ତାପରେ ମସଲା ତେଲ କଡ଼େଇ ବସେଇଲା ପରେ ଯୋଉ ମସଲା ପକାଇ କରା ହୁଏ।
ହୁଁ।
ତାପରେ ସେ ହେଇ ସାରିଲା ପରେ ଭାତ ସେଇ ଚାଉଳରେ ଭାତକୁ ତାପରେ ଚିକେନ କଣ ଭାତ ଦେଇଦି ତାପରେ କିଛି କ ଅଟା ପିଆଜ ଛାଣିକି ସେଥିରେ ପକେଇକି କରାହୁଏ ଆଉ।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
ମୋ ଦିଦି ସାଙ୍ଗରେ କିଛି ଲୋକ ତା ଗ୍ରେଭି ଟା ବୁଝନ୍ତି ଆଉ କିଛି କଜୁମର ଆଉ।
ଆପଣ କେତ ଥର କିରିଲେଣି?
ହୁଁ ବହୁତ ଥର କରିଛି। ଯେତେବେଳେ ଛୁଆ କୁହନ୍ତି ସେତେବେଳେ କରେ ଆଉ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମାନେ ବାପ ଘରେ?
ହ୍ୟାଲୋ।
ମୁଁ କହିଲି ମାନେ ବାପ ଘରେ?
ହୁଁ ହୁଁ।
ସେଠି ବାପା, ବୋଉ, ଦାଦା, ଖୁଡି। ମୋର ଭାଇ ଦି ଜଣ ଆଉ ଦାଦାଙ୍କର ବୁ ଦି ଜଣ ଝିଅ ଆଉ ଜଣଙ୍କର ଗୋଟେ ପୁଅ। ଓ ଜେଜେମା ଅଛନ୍ତି ଜେଜେବାପା ଥିଲେ ଯେ ବର୍ଷେ ହେଲା ଚାଲିଗଲେ ଆଉ। ସେଠି ଏତିକି। ମୁଁ ପୁଣି ତିନି ଜଣ।
ଭଉଣୀ ତିନି ଜଣ।
ନାଇଁ ଆମେ ଭାଇ ଭଉଣୀ କେତେ ଜଣ? ଗୋଟେ ଭଉଣୀ। ମୋର ଭାଇ ।
ହୁଁ। ଆଉ କଣ କୁହନ୍ତୁ ଭାଇ ମାନେ କଣ କରୁଛନ୍ତି?
ଭାଇ ଜଣେ ଗାଡ଼ି ଚଲଉଛନ୍ତି। ଆଉ ଜଣେ ଜଗୁଛନ୍ତି।
ଉଁ ହୁଁ। ଆପଣଙ୍କ ମ୍ୟାରେଜ କେମିତି କଣ ହେଲା ଭଲସ?
ମ୍ୟାରେଜ ଆରେଞଜ୍ ମ୍ୟାରେଜ୍ ଆଉ।
କେମିତି କଣ ମାନେ କେତେ ଏଞଜୟ କରିଥିବେ? ସେ ସାଙ୍ଗ ସାଙ୍ଗସାଥି ଆସ କିି କଣ?
ହଁ ସାଙ୍ଗସାଥି ତ ଥିଲେ ବାହାଘର ବେଳକୁ କିଏ ଏନ୍ଜୟ କରେ? ମନ ଦୁଃଖରେ ବାହା ହେଇକି ଆସିଥିଲୁ ଚିହ୍ନିନୁ ଜାଣିନୁ। ଟି ଖେଳିବା ଟାଇମ ରେ ଏଟି ବାହା ହେଇକି କାମ କିଏ କରିବାକୁ ଆସିବ?
ଟିକେ ଗୋଟେ ମିନଟ ଲାଇନରେ ରହିବେ।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
। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହ?
ଆଉ କଣ ରୋଷେଇ କେତେ ବାଟ ଗଲାଣି?
ହୁଁ ସରିଲାଣି।
ହୋଉ ଆପଣଙ୍କ ରୁମ୍ ରେ ଏକୁଟିଆ ନା ଆଉ କିଏ କିଏ ଅଛନ୍ତି?
ହୁଁ ହୁଁ ସେ ତ ମୁ ଭଉଣୀ ରହୁଛି।
ତମେ ଏକୁଟିଆ?
ନା ନା ଭଉଣୀ ଭଉଣୀ ରହୁଛି ସାନ ଭଉଣୀ।
ତମେ ଆଉ ତମ ସାନ ଭୋଉଣୀ।
ହୁଁ।
ସେ କଣ କରୁଛନ୍ତି?
ସିଏ ଏବେ ପ୍ଲସ ଥ୍ରି ପଢିବ ମୋର ସା ସରିଯାଇଛି ବର୍ଷେ ହେଲାଣି ଆଉ।
ହେଲା ଦି ଭୋଉଣୀ ଅଛନ୍ତି ତମେ ବଡ଼ ତମେ ରୋଷେଇ କରୁଛ ଆଉ।
ହଁ।
ସେ କଲେଜରୁୁ ଆସିନଥିଲେ ବୋଧେ?
ନା ତାର କଲେଜ ଏବେ ଷ୍ଟାର୍ଟ ହେଇନି ସେ ପଢିବ।
ହଁ ମାନେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର?
ହଁ।
ଓହୋ ଆଡମିସନ ତ ହେଇନଥିବ ସରିନଥିବ କାମ?
ହେଇଯାଇଛି। ଫାଷ୍ଟ ଫେଜ୍ ର ବାହାରି ଯାଇଛି ଆଡମିସନ ପାଇଁ ସେଟା ହେଇଯାଇଛି ଆଉ।
ଅହ ହେଲେ କଲେଜ କ୍ଲାସ୍ ତ ତିଆରି ହେଇନି ଆଉ।
ନା ନା। କ୍ଲାସ ହବ ଏଇ ଜୁଲାଇ ଦଶ ଆଡକୁ କହୁଥିଲେ କ୍ଲାସ ହବ। କେଜାଣି ଠିକ ନାଇଁ ତାପରେ ଆହୁରି ବି ଫେଜ ବାହାରିବାର ଅଛି ନା। ଥାର୍ଡ ଫେଜ ଯାକେ ହୁଁ।
ଖାଲି ଫାଷ୍ଟ ସିଲେକ୍ସନ ବାହାରିଛି ସେକେଣ୍ଡ ଥାର୍ଡ ବାହାରିନି।
ହୁଁ।
ହୁଁ।
ହୁଁ
ଆଉ କଣ କୁହନ୍ତୁ, କେତେବେଳେ ଖାଇବେ?
ଆଜ୍ଞା?
କେତେବେଳେ ଖାଇବେ?
ହଁ ସରିଲାଣି ଏବେ ଖାଇବି।
ଆପଣ ଭୋଉଣୀ ଥିବେ ତ ଖାଇବେ ସାଙ୍ଗ ହେଇକି ଆଉ।
ହୁଁ ହୁଁ।
ହୋଉ ଆଉ। ଆପଣ ଖାଇସାରିକି ଫ୍ରି ହେଲେ ଆଉ ଥରେ କଲ୍ କରିଦେବେ ଆଉ।
ହୁଁ ହୁଁ ଆପଣ ଏଇ ଆପ ରେ ରହିବେ ତ? ଆପରେ। ମୁ କହୀଲି ଆପଣ ବ୍ୟସ୍ତ ନଥିବେ ତ?
ନାଇଁ ଆପଣ କେତେଟା ବେଳକୁ କଲ୍ କରିବେ କୁହନ୍ତୁ? ମୁଁ ସେହି ହିସାବରେ ଆପକୁ ଆସିଥିବି ଭାରି।
ମୁଁ ଅଧଘଣ୍ଟେ ଛାଡିକି।
ସେ ତିନିଟା ଦଶ ପନ୍ଦର ବେଳକୁ ହଁ ମୁଁ ତିନିଟା ଦଶ ପନ୍ଦର ବେଳୁ ଦଶ ବେଳକୁ ଥିବି ଆଉ।
ହୁଁ ହୁଁ।
ହଉ ହଁ ସମସ୍ତେ ଭଲ ଅଛନ୍ତି? ଆଉ କଣ କୁହନ୍ତୁ? ମୁଁ ଏମିତିରେ ତ ସବୁବେଳେ ଆପରେ ଅଛି ଥିବି ବି ସେଇ ଟାଇମ ରେ ଆଉ।
ଓ ଆପଣ କେବେଠୁ ୟୁଜ୍ କଲେଣି ଏଟା?
କଣ କହିଲେ?
ଆପଣ କେବେଠୁ ୟୁଜ୍ କରୁଛନ୍ତି ଏଟା?
ଏଇ ତ ଜଷ୍ଟ ଆଜି ହିଁ କରିଛି ଫାଷ୍ଟ କଲ୍ ଆପଣଙ୍କର ଆସିଛି। ନୋ
ଓହୋ! ତାହାଲେ କେତେଟା କମ୍ପ୍ଲିଟ୍ କଲେଣି?
କିଛି ମୋ ପାଇଁ ଟାସ୍କ ହିଁ ଆସିନି ଏଇଟା ଫାଷ୍ଟ କଲ୍।
ଆଚ୍ଛା।
ଆପଣ
ନା ମୁଁ ୟୁଜ୍ କଲିଣିି ପନ୍ଦର ଦିନ ହେଲାଣି। ହେଲେ କମ୍ପ୍ଲିଟ୍ ହେଇନଥିଲା ଏପଟ ସେପଟ କାମରେ ଟିକେ ବ୍ୟସ୍ତ ଥିଲି ତ କମ୍ପ୍ଲିଟ୍ ହେଇନଥିଲା।
ଓହୋ! କେତେଟା ଟାସ୍କ କଲେଣି?
ଫୋନେ ଓଡିଆ ହିଁ ଟାସ୍କ ଟା ଇଏ ହି। ଛି, ଆଉ ଗୋଟେ ପ୍ରୋଫାଇଲ୍ ଟାସ୍କ ଥିଲା ଆଉ ମୋର ଆସିନି ଟାସ୍କ।
ହୋ, ହୋ, ଓ, ହଁ। କେତେଟା କଲ୍ କଲେଣି?
ହଁ ସେଇ ସତର ଅଠରଟା ଖଣ୍ଡେ ହେଇଗଲାଣି।
ହଁ ମୋର ତ ଟାକ୍ସ କିଛି ଆସିନି ଆପଣ କଲ୍ କରିପାରି ଛନ୍ତି ମୁଁ କଲ୍ ରିଟା ବୋଧ ଖାଲି ରିସିଭ୍ କରିବି ବୋଧେ କିଛି ଟାସ୍କ ଆସିନି ମୋର। ହଉ ଆଉ ଦେଖିବା କଣ କେତେ ବାଟ ହଉଚି ଆଉ। ଆପଣ ଫ୍ରି ହେଲେ କରିବେ ଆଉ ଥରେ ଆଉ।
ଆଜ୍ଞା ନମସ୍କାର ରହୁଛି। ଆଜ୍ଞା ଭଲ ଲାଗିଲା ଆପଣଙ୍କ ସହିତ କ
ହଁ ରଖନ୍ତୁ।